ହ୍ୟାଲୋ। ହଁ କୁହ। ହାଲୋ କଣ କରୁଛ।
ହଁ ନମସ୍କାର କଣ କରୁଛୁ-କଣ କରୁଛୁ।
ମୁଁ ଏଇ ଆମ ଘର ବାହାରି ଚାଲୁଥିଲି ଆଉ।
ଆଛା ଆଜି ବର୍ଷା ହେଇଛି ସେପଟରେ।
ବର୍ଷା ହଁ ଏପଟେ ସାଇଟ୍ ତ ରେଡ୍ ୱାର୍ଣିିଂ ରେ ଅଛି।
ଆଛା ତମ ଘରଟା କୋଉଠିକି।
ଝାରସୁଗୁଡ଼ା।
ଆଚ୍ଛା ମୁଁ ବି ଆମର ଯାଜପୁର।
ଯାଜପୁର ଏବେ କୋଉଠି ରହୁଛ।
ହଁ ଯାଜପୁରରେ ତ ରହୁଛି।
ତ ପଢ଼ାପଢ଼ି।
ହଁ ଚାଲିଛି ପ୍ଲସ୍ ଥ୍ରୀ ସେକେଣ୍ଡ ଇୟର ଚାଲିଛି।
ଓହ-ଓହୋ କୋଉ କଲେଜ୍।
ହୁଁ ଯାଜପୁରରେ ଝୋଣା ଭଦ୍ରା କଲେଜ୍।
ହୁଁ ତ ଜାଣିନି ଆଉ ଯ କହିଁ ଜାଣି। ଆଉ ଯାଯପୁର ରେ କଣ ଭଲ-ଭଲ ବୁଲିବା ଜାଗା। ଗାଧୁଆ ବେଳେ ଭାତ। କାବୁଲି ଚଣା ଆଳୁର ତରକାର ତରକାରୀ ଛତୁ ତରକାରୀ ଶାଗ ଭଜା ଆଉ ଆମ୍ବ ତମେ?
ଭାତ ଆଉ ଅଣ୍ଡା ତରକାରୀ ଆଉ ଶାଗ ଭଜା। ସେରା ଗୋଟା ଭାଜି ଆମ୍ବ ଏବେ ଆମ୍ବ ସରି-ସରି ଆସିିଲାଣିି ନାଇଁ?
ଛଚିନ୍ଦ୍ରା ତ ହଁ ଆମ୍ବ ସରି ସରି ଆସିଲାଣି ଛଚିନ୍ଦା ମାନେ ଯୋଉ ଛଚିନି ଛଚିନ୍ଦ୍ରା କୁ ଛଞ୍ଚିଣା କୋହୂଚ ତ।
ମାନେ ଚଞ୍ଚିନା କୁ ଚଞ୍ଚିନା କୋହୂଚି ଛଚିନ୍ଦ୍ରା କୋହୁନି।
ନାଇଁ ସେଇ ଛଞ୍ଚିନା ଛଞ୍ଚିନା କଣ ସେଟା ଜାଣିପାରୁନି ତ।
ସେଟା ଟିକେ ଲମ୍ବା ଲମ୍ବା ଆଉ ହାଇଟ କଲର ର।
ହଁ ସେଇଟାକୁ ଆମେ ଛଚିନ୍ଦ୍ରା କୋହୁ ଛଚିନ୍ଦ୍ରା ସେଇଟା ସେ କାକୁଡି ଟାଇପ କାକୁଡି ଟାଇପ ର ଗଛରେ ଫଳେ ନା ମୁ କହିଲି କାକୁଡି ଟାଇପ ର ଗଛରେ ଫଳେଇ ନା
ହଁ ହଁ।
ହ ହୋ। ଆଉ ତମ ଗାଁ ପଟେ କଣ ଭଲ ଜାଗା ଅଛି ବୁଲିବା ପାଇଁ।
ଜଗନ୍ନାଥ ମନ୍ଦିର ଅଛି ଆଉ ସବୁ ମାଙ୍କ ମନ୍ଦିର ଅ
ବିରଜା ମନ୍ଦିର ଅଛି ନା?
ହଁ ବିରାଜା ମନ୍ଦିର ଅଛି କୁସୁମା ଅଛି।
ଓହୋ। ଆଉ ଘରେ ସମସ୍ତେ କେମିତି ଅଛନ୍ତି? ସକାଳେ ରୁଟି କାବୁଲି ଜଣା ଆଡୁ ତରକାରି। ଓହୋ ଆଉ ତମେ ହଷ୍ଟେଲରେ ରୋହୂଚ କି। ଆଉ ରୁଟି।
ଆଛା ହଁ କୁହ?
ମୁଁ କହିଲିକି ହଷ୍ଟେଲିଗ୍ ରେ କିଏ ତାପ ରେ କି ନ ହୋଉ ଆଇସ। ମୁଁ କହିଲି ଘରେ ରହିଇକି ପଢୁକ କି ହଷ୍ଟେଲ ରେ ରହୁଛ।
ନାଇଁ ନାଇଁ ମୁଁ ଘରେ ରହି ପଢୁଛି ହଷ୍ଟେଲରେ ରହୁନି।
କୋଉ ମାନେ ଆନା
କଣ ହେଇଚି?
ଅନର୍ସ କଣ ନେଇକ ଷ୍ଟ୍ରିଟ କଣ?
ହ ହୁଁ।
ଯେମିତି କି ଆମର ସାଇନ୍ସ ହେଲା କି ଆର୍ଟସଡେଣ୍ଟ ଓଡିଆ ଅନର୍ସ।
ହଁ। ନା ନାଇଁ ନାହିଁ। ହଁ କୁହ ଆଉ ତମ କଣ ପଢୁଚ?
ମୁଁ ବର୍ତ୍ତମାନ ବିବାହିତ ମୋ ବାହାଘରକୁ ଛଅ ବର୍ଷ ହେଇଗଲାଣି।
ଶୁଭୁନି ତମ କଥା କିଛି?
ମୁଁ କହିଲି ଯେ ମୁଁ ବାହା ହେଇସାରିଚି ମୋ ବାହାଘରକୁ ଛଅ ବର୍ଷ ହେଲାଣି ମୋ ପଢାପଢି ସରିଲାଣି ସବୁ।
ଆ ସେ ତମ ବାହାଘର ଛଅ ବର୍ଷ ହେଇଗଲାଣି ଆମ ହଜବେଣ୍ଡ କରନ୍ତି?
ହଁ। ମୋ ହଜବେଣ୍ଡ ଏଲ୍ ଆଇ ସି ରେ ଡେଭଲପମେଣ୍ଟ ଅଫିସର ଅଛନ୍ତି। ମାନେ ଆମର ଯୋଉ ଏଲ ଆଇ ସି ଜାଣିଛ ତ? ମୁଁ। ଉଁ ମୁଁ ଓକିଲାତି କରିକି ଘରେ ବସିକି ବର୍ତ୍ତମାନ ରୋଷେଇ ବାସ କରୁଛି।
ଆଛା ତମେ ଓକିଲାତି ରୋଷେଇ କରୁଚ ଭଲା ରୋଷେଇ କର।
ଅଁହୁଁ। ମୁଁ ଗୋଟେ ହାଇଲି ଏଜୁକେଟେଡ ହାଉସୱାଇଫ୍।
ଯା ହାଇଲି ଏଜୁକେଟେଡ ହାଉସୱାଇଫ୍ ତ କୋଉଠୁ କମ୍ ନୁହଁ ନା।
ନା ନା ଦେଖ ଉଁହଁ ଗ୍ରାଜୁଏସନ୍ କରିଲି। ଗ୍ରାଜୁଏସନ୍ କରିଲି। ଦେନ୍ ଏଲ ଏଲ୍ ବି କରିଲି। ତାପରେ କରିଲି ଏଲ୍ ଏଲ୍ ଏମ୍ ପଢିଲି ହେଲା ତାପରେ ଏବେ ଘରେ ରୋଷେଇ କରୁଛି।
ଏତେ ସବୁ କରିକି ରୋଷେଇ କରୁଛ?
ହଁ ସେୟା ବା କପାଳେ ଲେଖା ହେଇଛି। ଆଉ କୁହନ୍ତିନି କପାଳ ଲିଖନ କେ କରିବ ଆନ। ତମେ ତ ଓଡିଆ ଓ ଷ୍ଟୁଡେଣ୍ଟ ବଢିଆ ତ କହୁଥିବ ଓଡିଆ। ରୁଢି ଢଗ।
ହଁ ହଁ ଠିକ୍ କଥା କହିଛ। ଆଉ କଣ କଣ ରୋଷେଇ ଶିଖିଛ ଭଲ?
ରୋଷେଇ? କଣ କ କୁହ କୋଉ ବିଷୟରେ କହିବି ଆଉ। କଣ ଗୋଟେ ପଚାର? କୋଉ ଗୋଟେ ରୋଷେଇ ବିଷୟରେ ଆଉ। ତର୍ କାରୀ ଭେଜ୍ ନନଭେଜ୍ ଦିଟାଯାକ ବନେଇପାରେ।
ନନଭେଜ୍ ଉପରେ କଣ କଣ ଭଲ କର?
ମଟନ, ଚିକେନ, ମାଛ, ଅଣ୍ଡା, ଚିଙ୍ଗୁଡି, କଙ୍କଡ଼ା। ଯେତିକି ଅଛି ଭଲ ଆଉ? ଭେଜ୍ ବାଲା କିନ୍ତୁ କରିପାରିବି ସବୁ। ତମୁକୁ ଆସିବ ରୋଷେଇ?
ଆଚ୍ଛା। ହଁ ଜାଣିଛି। ଅଳ୍ପ ଅଳ୍ପ ଜାଣିଛି।
କଣ କଣ ରୋଷେଇ ଜାଣିଛ? ବିରିୟାନୀ ଜାଣିଛ?
ନାଇଁ ବିରିୟାନୀ ତ କେବେ କରିବା ଶି ମାଛ କରିଛି, ଚିକେନ୍ କରିଛି, ଅଣ୍ଡା କରିଛି।
ଓହୋ ଯଦି ତମୁକୁ କିଏ ପୋହଳା ମାଛ ଦବ ତାକୁ କେମିତି କରିବ?
ନାଇଁ ପୋହଳା ମାଛ କେବେ ରାନ୍ଧିନି।
ଓହୋ।
ଆଉ ତମ ଘରେ ସମସ୍ତେ ଭଲ ନା?
ହଁ ଭଲ। ଶାଶୁଘର ଲୋକ ତ ସବୁ ଭଲ ହିଁ ଥାଆନ୍ତି।
ଆଁ ତମର ଯୋଉ କଥା ଶାଶୁଘର ଲୋକ ଭଲରେ ଥାଆନ୍ତି ବାପଘର ଲୋକ ନଥାନ୍ତି କି?
ନାଇଁ ବାପଘର ଲୋକ ଭଲ ଥାଆନ୍ତି। କିନ୍ତୁ ଶାଶୁଘର ଲୋକ ଟିକେ ବେଶୀ ଭଲ ଥାଆନ୍ତି। ତମେ ବାହାହେଇ ସାର ତା ପରେ ଜାଣିବ ହେଲା।
ଆଚ୍ଛା ଶାଶୁଘର ଲୋକ ଭଲରେ ଥାଆନ୍ତି। ମାନେ କଣ ବୋହୂକୁ ପାଇକି ଭଲରେ ଥାଆନ୍ତି?
ବୋହୂ ସେମାନଙ୍କୁ ପାଇକି ଭଲରେ ଥାଏ। ବୋହୂକୁ ସେମାନେ ପାଇକି ଭଲରେ ନଥାନ୍ତି।
ତମେ ସେମାନଙ୍କ ପାଇଁ ଭଲରେ ଅଛ?
ହୁଁ ସେମାନେ କଣ କଣ ଦେଇପାରିବେ ଶୁଣ ମାନସିକ ଦୁଶ୍ ଚିନ୍ତା ଦେଇପାରିବେ, ଶାରୀରିକ ପୀଡା ଦେଇପାରିବେ ହେଲା ଆଉ ଯେତିକି ଯେତିକି ଏ ଯାବତୀୟ ଜିନିଷ ଅଛି ସେ ସବୁ ଦେଇପାରିବେ। ତମେ ସେଇ ଯୋଉ ଆମର ଅଁ ଷ୍ଟ୍ ଷ୍ଟ୍ରେସର ଓଡିଆ କଣ? ହଁ ଚିନ୍ତା ମୁକ୍ତିର ଓ-ଓ-ଔଷଧ ବି। ଖାଇବ ହେଲା। ବହୁତ କିଛି ଜିନିଷ ଅଛି।
କଣ କହିଲେ?
ହୁଁ ହୁଁ।
ହ୍ୟାଲୋ।
ନାଇଁ ବହୁତ ଖୁସିରେ ଥିବନା।
ସେଥିପାଇଁ ତ କହିଲି ଚିନ୍ତା
ହ୍ୟାଲୋ ହଁ ଶୁଭୁଛି ହଁ ଚିନ୍ତା କର ସତ ଡେଲ ହଉଛ।
ହଁ।
ମୋ ମୁଣ୍ଡ ଏଡେ ଜୋର ସେ ବିନ୍ଧୁଛି। ସବୁହଉଛି ମାନେ ମୁଣ୍ଡ ସବୁବେଳେ ଏତେ ଜୋର ସେ ବିନ୍ଧୁଛି ଯେ। ମେଡିସିନ ଖାଇ ଖାଇ ମୁଁ କୋଉଦିନ ପାଗଳ ହେଇଯିବି।
ହଁ ଯେତେ ହେଲେ ବି ସେଟା।
ଆଉ କରିନଥିବୁ ବି ଶୁଣିବୁ।
ହଁ ଏଇଟା ଠିକ କଥା କହିଛ କି ନାଇଁ। ଶାଶୁ ଘର ଯାଇନି ଯେ ତାବୋଲି କଣ ଏକ୍ସପିରିନ୍ସ ନାହିଁ ନା କଣ କେହି ଆସିଛନ୍ତି ଦେଖିନି।
ଅହଁ। ଆଉ ଏବେ ସେମିଷ୍ଟର ଚାଲିଛି କି? ହୁଁ ଭଲ ଅଛି ଆଉ ସେମିଷ୍ଟର କେବେ ଏବେ ତ ଚାଲିଥିବ ନା ସେମିଷ୍ଟର।
ହଁ ହଁ ଚାଲିବ ଏଇଆ ପରେ ପରେ ଏବେ ଇଣ୍ଟରନାଲ ଚାଲିବ। ଇୟା ପରେ।
ହୁଁ ହୁଁ।
ପୁରା ସେମିଷ୍ଟାର ଚାଲିବ।
ଆଉ ଯୋଉ ଇଲେକ୍ଟ୍ରିକ ପେପର କଣ ରଖିଛ ଓଡିଆ ତ ଅନର୍ସ ରହିଲା ଇଲେଟ୍ରି ପେପର। ରାତ୍ରି ଭୋଜନ ଛତୁ ଅଛି। ବର୍ତ୍ତମାନ ଅଟା ଚଟେଇକି ରୁଟି କରିବି ସେଇଟା ବି ବରାଦ ହେଇଛି ଉପର ଆଡୁ।
ସବୁ ବରାଦ।
ବହୁତ କଷ୍ଟ କରଛି ଆଉ ଗୋଟେ କଥା ଜାଣିଛ ସବୁ ହବ କେବେ କାହା ଘରର ବଡ ବୋଉୂ ହବନି।
କାହିଁକି ବଡ ବୋଉ ତ ଭଲ ସମସ୍ତେ ଖୋଜଛନ୍ତି ବଡ ବୋହୁୂ।
ରେସ୍ପୋନ୍ସିିବିଲଟି ରେସ୍ପୋନ୍ସିିବିଲଟି। ସେଇଟା ସରିନି ତମେ କରୁଥିବ କରୁଥିବ ସେଟା ସରିନି।
ଆଉ ଯୋଉଠି କଲେ ତ ଦାୟିତ୍ଵ ନବକୁ ତ ପଡିବ ନା।
ପଢିବ ଯେ ଏତେ ମାନେ ନିଜ କଥା ଭୁଲି ଯିବ।
ସେମାନଙ୍କ ହିସାବରେ ତମେ ଶୁଣ ହ୍ୟାଲୋ।
ହେଲେ।
ହ୍ୟାଲୋ ଶୁଭୁଛିି।
ଖୁସିତ।
ମୁଁ କହିଲି ମୋ କଥା ଶୁଭୁଛି।
ହଁ ଶୁଭୁଛି।
ହଁ ମୁଁ କିହିଲି ସେମାନଙ୍କ ହିସାବରେ ତମେ ତମ ନିଜ କଥା ଭୁଲିଯାଇ ତାଙ୍କ କାମକୁ ଯଦି କରିବ ତାହେଲେ ସେମାନେ ତମୁକୁ ଭଲ ପାଇବେ ନହେଲେ ନାହିଁ।
ଏଟା ଜାଣିଥିବା କଥା ବା।
ମାନେ ତାଙ୍କ ହିସାବରେ ତମେ ତାଙ୍କ କଥା ଶୁଣି ଚୁପ୍ ରହିବାକୁ ପଡିବ ବା ଉତ୍ତର ଦେଲେ ଖରାପ।
ହଁ। ଏପର୍ଯ୍ୟନ୍ତ ମୁହଁ ବନ୍ଦ ଅଛି ସେ ପର୍ଯ୍ୟନ୍ତ ଭଲ ଯୋ ଯୋଉ ଦିନ ମୁହଁ ଖୋଲେ ସେଦିନ ତମେ ଖରାପ।
ହଁ ଏଇଟା ଠିକ କଥା କହିଛି ଆଉ ତମର ପୁଅ ଝିଅ କଣ?
କିଛି ନାହିଁ।
କିଛି ନାହିଁ।
ନାହି।
ମାନେ ତୁମର କିଛି ହେଇନି?
ନାଇଁ ଥରେ ହେଇକି ଖରାପ ହେଇଯାଇଛି।
ହେ ହୁଁ
ବୁଝିଲ ଥ ଏଇକି ଖରାପ ହେଇଯାଇଛି ଏବେ ଆଉ ଟିକେ ମାନେ ଦେଖା ଦେଖି କରୁନୁ ଆଉ
ହୁଁ। କାଇଁ ତମ ଘରେ ମାନେ କିଛି କଣ ଦାୟିତ୍ଵ ନିଅନ୍ତିନି ମାନେ କିଛି ପଚାରନ୍ତିନି ଏ ବିଷୟରେ?
ପଚାରନ୍ତି?
ମାନେ କିଛି ଦେଖିବାକୁ କୁହନ୍ତିନି?
ନାହିଁ ଆମେ ଦେଖେଇକି ହିଁ ହେଇଥିଲା?
ମାନେ ଏବେ କିଛି ଦେ
ଏ ଦେଖ ମୋ ବାହାଘରକୁ ଯେହେତୁ ଛଅ ବର୍ଷ ହେଲାଣି ଏବେ ଦେଖେଇକି ହେଇଥିଲା ଖରାପ ହେଇଗଲା ତ ଏବେ ଟିକେ ଟିକେ ନକୁ ରେଷ୍ଟ ନଉଛି ଛଅ ମାସ ହେଲାଣି ଆଉ
ଏମିତି ପ୍ରୋବ୍ଲେମ ହୁଏ ମନ ଦୁଃଖ କରିବନି?
ହଉ ଠିକ ଅଛି ପରେ କଲ କରିବ ହେଲା।
ଆଚ୍ଛା ହଉ ଠିକ୍ ଅଛି।
ହଁ।